ହାଲୋ।
ହଁ। ଯୋଉ ଆ ଆଉ କଣ କରୁଛୁ?
ଏଇଠେ ଥିଲି ମ ଘରେ।
ଘରେ କଣ ରୋଷେଇବାସ ସଇଲାଇଁ।
ହଁ ରୋଷେଇ ବାସ ସରିଲାଣି।
ତତେ କଁ ରୋଷେଇ ଆସୁଥିବ ତୁ କଁ କରୁଥିବୁ?
ନାଇଁ ମତେ ଆସୁଛି। ଆସିବିନି। ଏବେ ସମସ୍ତଙ୍କୁ ରୋଷେଇ ଆସୁଛି।
ସମସ୍ତଙ୍କୁ କଁ ତମ ଘରେ ଛୋଟ ପିଲା ଅଛନ୍ତି ସେମାନେ ବି କଁ ରୋଷେଇ କରି ଦଉଛନ୍ତି?
ଏ ନାଇ ଯୋଉମାନେ ଉଁ।
ଜାଣିବାର ହେଲେ ଯୋଉମାନେ ହଁ ରୋଷେଇ କରିବେ ସମସ୍ତେ କଁ କରିବେ।
ହଁ ସେମାନେ ଆଉ ଛୋଟ ପିଲା ମାନେ କଁ କରିବେ? ଆମର ଆଜି ହେଇଛି ଚିକେନ କଷା।
ଚିକେନ କଷା କିଏ, ନିଜେ କସେଇ ଛୁ ନା ଘର ଲୋକ କସେଇ ଛନ୍ତି ମ?
ମୁଁ କରିଛି, ଚକୁଳିକୁୁ ଚିକେନ କଷା।
ଚକୁଳିକି କି ଚିକେନ କଷା।
ଚିକେନ ଆଣିଥିଲେ ବାବା ଫାଷ୍ଟ ଗୋଟେ। କରେଇରେ ତେଲ ପକେଇବୁ। ତାପରେ ଗୋଟା ମସଲା ପକେଇବୁ। ତାପରେ ପିଆଜ କାଟିକି ରଖିଥିବୁ ତାକୁ ପକେଇବୁ ତାକୁ ପକେଇକି ଭାଜିବୁ।
ମାନେ ମୁ କଁ ପିଆଜ କୁ।
ହଁ ପିଆଜ। କିଛି ସମୟ ଭାଜି ମାନେ ଟିକେ ଟିକେ ତାର କଲର ଚେଞ୍ଜ ହେବା ପରେ। ସେଇଥିରେ କଣ ଲଙ୍କାଗୁଣ୍ଡ ପକେଇବୁ ଟିକେ।
କୋଉ ଘର ଲଙ୍କା ଗୁଣ୍ଡ ନା ଏ ଯୋଉ କଲର କାଶ୍ମୀର ଲଙ୍କା ଗୁଣ୍ଡ।
ଏ ଯାହା ବିି ପକେଇଲେ ଚଳିବ। କିନ୍ତୁ କାଶ୍ମୀର ଲଙ୍କା ଗୁଣ୍ଡ ପକେଇଲେ ଟିକେ କଲର ଆସିବ।
ନାଲି, ଆଛା ତାପରେ
ତାପରେ ଅଦା ରସୁଣ ପେଷ୍ଟ କରିକି ରଖା ହେଇଥିବ।
ଅଦା ରସୁଣ ପେଷ୍ଟ ପଡିକି ସିଏ ତାପ ରେ ଖରଡ଼ା ହବ।
ହଁ ସିଏ ଟିକେ ସମୟ ଖଟି ସାରିଲା ପରେ, ତାପରେ ଟମାଟ କାଟିକି ପକେଇବୁ।
ହୁଁ।
ଟମାଟକୁ ତାପରେ ଟିକିଏ ସେଇଥିରେ ଭାଜିବ, ତାପରେ ଟିକେ କଷିଲା ପରିକା ହବ।
ହୁଁ।
ସେଇଥିରେ ତାପରେ ପାଣି ଦେଇଦବୁ ଟିକେ।
ପାଣି ଦେଇକି ତାକୁ ଆଉଥରେପୁଣି କସେଇଉ।
ହଁ ତାକୁ ସେଇଥିରେ ପୁଣି ପକେଇବୁ ହଳଦୀ, ଲୁଣ ଚିକେନ ମସଲା ଖଡପୁର ମସଲା, ଯାହା ଯାହା ମସଲା ଥିବ ତାକୁ ପକେଇକି କଷିବୁ ପୁରା ଭଲ ଭାବରେ କଷିବୁ।
ତାପରେ?
ତାପରେ, ସେ କଷି ସାରିଲା ପରେ ସେଥିରେ ଚିକେନକୁ ପକେଇବୁ।
ଚିକେନ ପଡିବ, ତାପରେ?
ଚିକେନ ପକେଇକି କଷିବୁ, ଯେମିତି ପୁରା ଭଲ ଭାବରେ କସିବୁ ଯେମିତି ପୁରା ଶୁଖିଲା ଶୁଖିଲା ହେଇଯି ହେଇଯିବ।
ହୁଁ।
ତାପରେ ଯଦି ଆଳୁ ପ କେଇବାର ଥିବ ଆଳୁ ପକାଇବୁ ନାଇଁ ତ ସେଥିରେ ଆଉ ଟିକେ ପାଣି ବି ହଉ। ପାଣି ଦେଇକି ତାକୁ ଚିକେନ ଟାକୁ ସିଝିବା ପାଇଁ ଛାଡିଦବ।
ହୁଁ।
ତାପରେ ସିଝି ଗଲା ପରେ ହେଇଯିବ ତ ଚିକେନ କସ, ସେ ତା ଉପରେ ଟିକେ ଗରମ ମସଲା ଛିଞ୍ଚିଦବ ଆଉ।
ଏ ବହୁତ ଲେନ୍ନ୍ଦି ପ୍ରୋସେସ ରେ କରୁଛ ସେଇ ତାହେଲେ।
ଆ ଆମର ଏମିତି।
ଆମର ଘରେ ଏମିତି କଲେ ଭାଇ ଆମର ରୋଷେଇ କଲାବେଳେ ସେ ଆଗ ଚିକେନ ଆଣୁଛନ୍ତି, ଚିକେନ ଆଣିକି ତାକୁ ଭଲରେ ସଫାସଫି ହେଇଯାଉଛି।
ହଁ।
ସଫା କରିକି ସେଇଥିରେ ଆଗ ସୋରିଷ ତେଲ ଟିକେ ପଡିବ। ତାପରେ ଲୁଣ। କଞ୍ଚା ଲଙ୍କା ବାଟିକି ଟିକେ ପଡୁଛି, ତାପରେ ଯେତେ ଯେତେ ମସଲା ଥିବ ସବୁଥିରୁ ଟିକେ ଟିକେ ପଡିବ, ଦହି ଏ ଅଢ଼େଇଶହ ଗ୍ରାମ ହବ କିିଲେକେରେ। ଅଢେଇଶହ ଗ୍ରାମ ହବ, ଦହି ପଡିକି ତାକୁ ମ୍ୟାରିନେଟ କରିକି ଥୁଆ ହବ ଦଶ ପନ୍ଦର ମିନିଟ।
ହଁ।
ଧୁଆ ହେଇଗଲା ପରେ ତାପରେ ପ୍ରେସର ହଉ କଡେଇ ହଉ ଯୋଉଥିରେ ହଉଛି ହଉ। ଡାଇରେଡ ସେଥିରେ ପିଆଜ ପୁରା ସରୁ କରିକି ଚୁନ ଚୁନ ଚୁନ ଚୁନ କରିକି କାଟିକି ତେଲ ଟିକେ ପକେଇକି ପିଆଜ ପକାହବ। ପିଆଜ ଟମାଟୋ କ ଯାହା ଅଛି ସବୁ ଏକାଥରେ ପକେଇ ଦେଇେଇକି
ହଁ।
ପକା ହେଇକି ତାକୁ ଦଶ ପନ୍ଦର ମିନିଟ୍ ପୁରା ଲୋ ଫ୍ଲେମ ରେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଖରଡା ହବ ଖରଡି ସାରିଲା ପରେ ସେଥିରେ ଯୋଉ ଥିବ ଆମର କଣ ଚିକେନ ଯୋଉ ମ୍ୟାରିନେଟ ହେଇକି
ହୁଁ।
ମ୍ୟାରିନେଡ ଟା ସିଧା ପକେଇକି ତାକୁ ଏକପଟଆ ଘାଣ୍ଟା ହବ ଖାଲି ଆଉ।
ହଁ।
ମାନେ ଆଉ କିଛି ସବୁ। ପୁରା ମାନେ ଗ୍ରେଭି ହେଇକି ପୁରା ବାହାରିକ ଯେମିତି ଭୋଜି ଖାଇଲାଳି ହଉଛି। ଆଉ ଏମିତି ଚିକେନ କୁ ଯେମିତି ରୋଷେଇ କଲେ ସିଏ ହେବ।
ହଁ ଚିକେନ କୁ ଯେମିତି ରୋଷ ଷେଇ ଗଲେ ବି ମସଲା ଟା ଯଦି ଭଲସେ କଷି ହେଇଥିବ ତାହଲେ ତା ଟେଷ୍ଟଟା ଭଲ ଲାଗିବ। ଆଉ ଯଦି ମସଲା ଟା ଭଲସେ କଷିନଥିବ ସେଇଟା କଣ ଆଇଁସିିଣିଆ ଲାଗିବ।
ଆଇଁସିଣିଆ କଣ ଲାଗିବ ବହୁତ ସମୟ ଟିକେ ବସେଇକି କଷେଇ ଦେଲେ ଲୋ ଫ୍ଲେମ ରେ ସେ ପାଣି ମରିକି ପୁରା
ହଁ ସେୟାକୁ ପୁରା ଭଲ ସେ ଖସିବାର ଅଛି।
ଆଉ ଏଇ ଯୋଉ ଏ ପକଡା ଫକଡା ଯୋଉ କରୁଛନ୍ତି ସେରା ଆସୁଛି ନା ଆସୁନି। ଆଉ ତନ୍ଦୁୁରୀ ଚିକେନ ହଉଛି ସେଗୁଡା ଆସୁନଥିବ।
ନା ମୁଁ ସେଇଟା କେବେ କରିନି ଆପଣ କରିଛନ୍ତି କି?
ମୁଁ ହଁ ସବୁ ଆସୁଛି ଆ ମୁଁ ଆସୁନି କଣ?
ସେଇଟା କେମିତି ହୁଏ?
କେମିତି କଣ ହବ ତାକୁ ତ ଚିକେନ ଯେମିତି ପକୋଡା ହଉଛି ତାକୁ ଆଗ ପିସ୍ ପିସ୍ କରିକ କାଟା ହେଇଥିବ ପକୋଡାଟା। କଟା ହେଇଥିବ ସେଇଥିରେ ଆମର ଯେମିତି କହିଲି ମ୍ୟାରିନେଟ୍ ହଉଛି
ହଁ ମସଲା ପଡିକି ସବୁ ପ୍ରକାର
ହଁ ମ୍ୟାରିନେଟା ମସଲା ଆଗା ପଡିକି ହବ କିନ୍ତୁ ଦହି ପଡିବନି ସେଥିରେ। ସେଥିରେ ପଡିବ ଅଲ ନାଇଁ ପକୋଡା ଗଲା ବେଳେ ଦହି ପଡିବନି ସେଥିରେ ଧଳା ରାଶି ତେଲ ମସଲା ମସଲି ତାର ପକୋଡା ପାଇଁ ଯେତେକ ଆଉ ସବୁ ମସଲା ମସଲି ପଡିବ। ଆରାରୁଡ ପାଉଡର ପଡିବ ଯୋଉ କର୍ଣ୍ଣଫ୍ଲୋର।
ହଁ।
ପଢିକି ସିଏ କେତେ ସମୟ ରହିବ ତାପରେ ତାକୁ ଛାଣିକି ଖାଇଲେ ଭଲ ଲାଗିବ। ପକୋଡା ସହିତ ତାପରେ କଣ ଆମର ପୋଦିନା ଚଟଣି। ସିଇଏ ପୁରା ମାନେ ପିଆଜ ଆଉ ପୁଦିନା ସେ ପୁରା ଟେଷ୍ଟ।
ହଁ।
ଆଉ ଏମିତି ସବୁ କଲେ ଆମେ ନିଜେ କରିକି ଏ ମିତି ରୋଷେଇ କରଛୁ।
ହଁ ଚିକେନ ଚିକେନରେ ବଢିଆ ବଢିଆ ରେସିପି ହେଇପାରିବ।
ଚିକେନ ତ ଯାହା କଲେ ଯେମିତି ଚିକେନ ପୋଡି ଦେଲା କିଏ ସେ ଗୋଟେ ରେସିପି। ସିଝେଇକିଏ ଗଲା ସିଏ ଗୋଟେ ସୁପ୍ ହେଲା ସିଏ ଗୋଟେ ରେସିପି ହଜାର ପ୍ରକାର ଜିନିଷ ଆମେ ଗାଁ ଗଲେ କି କରୁଛି ବଡ ବଡ ସେଫ୍ ମାନେ କେତେ କଣ କରୁଛନ୍ତି ଭେରାଇଟ୍। ଭେରାଇଟି ନା ବି ଦଉଛନ୍ତି।
ହଁ।
ଆଉ କଣ ଏ ଦହି ବାଇଗଣ ହା କରିକି କେତେବେଳେ ଖାଇଛ ନା ନାଇଁ?
ହଁ ହଁ ଦହି ବାଇଗଣଟା ପୁରା ତ ସହଜ ହଁ। ଖାଇଛି ନା ଦହି ବାଇଗଣ ଦହି ବାଇଗଣ ମୋର ବହୁତ ଫେବରେଟ।
ଭଲ ବାଇଗଣ ଆଣ ତାକୁ କାଟ ତାକୁ ଧୁଅ ଧୁଆ ଧୁଇ କରିକି ଛାଣି ଦିଅ। ଛାଣି ଦେଇକି ଦହିଟାକୁ ଆଗେଇ ଫୁଟଣ କରିକି ପକେଇ ଦିଅ। ବାମ୍ପ ଟିକେ ଦେଇଦିଅ ସି ହେଇଗଲା ଦହି ବାଇଣ।
ଦ ବୃଷଙ୍ଗ ପତ୍ର ଥିବା ଦରକାର।
ହଁ। ଆଉ ଏ ଯେମିତି ଆ ଏ ଯଉ ଆମ ତ ଗାଁ ଗହଳି ରହି ରହି କଣ ଏଇ ଯୋଉ ଶୀତ ଦିନେ ବେଶୀ ବିବାହର ବାହାଘର ପ୍ରୋଗ୍ରାମ ପଡିଗଲେ ଭୋଜି ଖାଇବାରେ ମାନେ ଆଉ ହେଳା ନାହିଁ। ଲୋକଙ୍କୁ ଯେ ତେ ଆଇଟମ ଖାଇବା ପ୍ରକାର ଖାଲି ଖାଅ ପେଟ ଖରାପ କର ଆଉ କିଛି କାମ ନାହିଁ।
ହଁ ଖାଇକି ପେଟ ଖରାପ କରିକି ଇଆଡେ ହଜମଲା ଖାଅ।
ଆଉ କଣ କରିବେ?
ନା ଭୋଜି ହଉଛି ମାନେ ଖାଇବା କଥା।
ଜଗି ରଖି ଖାଇବା କଥା ଲୋକ ଚରି ଯାଉଛନ୍ତି।
ହଁ ଯାହାର ଯେତିକି ଇଛା ହଉଛି ସେ ସେତିକି ଖାଇଦଉଛି ଆଉ କନ୍ ଟ୍ରୋଲ କରିପାରୁନାହାନ୍ତି ଆଉ।
ଏ ତମ ଗାଁରେ ବା କେତେ କଣ ପଡିଶା ଘରେ କିଏ ଜଣିବା ଭୋଜି କାର୍ଯ୍ୟକ୍ରମ ରୋଷେଇବାସ କରୁଛନ୍ତି?
ହଁ।
ତ ଯେ ବା ଲେଖା ହେବେନା କଣ କହୁଥିଲ ସେ କଣ ଭଲ ରୋଷେଇ କରୁଛନ୍ତି?
ହଁ ସିଏ ଭଲ ରୋଷେଇ କରୁଛନ୍ତି ସିଏ ଯାଉଛନ୍ତି ମାନେ
ଭଲ ନା ଏମିତି ଚଳଣିଅ?
ମାନେ ପୁରା ଭଲ ନୁହଁ। କି ପୁରା ଖରାପ ନୁହଁ। ମଝି ମଝି ଆଉ।
ଚଳଣିୟ ଆଉ ଗାଁ ଗହଳି ପାଇଁ ଠିକ୍ ଠାକ୍ ଆଉ।
ମୋ ଅଜା ବି ରୋଷେଇ କରୁଛନ୍ତି।
ଅଜା।
ହଁ ହଁ ସେ ଭଲ ରୋଷେଇ କରୁଛନ୍ତି।
ଯାଉଛନ୍ତି ବାହାରକୁ ରୋଷେଇ କରିବାକୁ?
ଉଁ ନାଇଁ ବାହାରକୁ ଆଗରୁ ଯାଉଥିଲେ କିନ୍ତୁ ଏବେ ଯାଉନାହାନ୍ତି ତାଙ୍କ ଦେହ ଖରାପ ଅଛି ବୋଲି।
ଆ ବୟସ ହେଇଗଲାଣି ଆଉ।
ହଁ ଗାଁ ରେ ଏମିତି କିଏ କାଁ ଭା କରିଦଉଛନ୍ତି ଆଉ।
ଆଚ୍ଛା ଆଛା କି ଜାଣିଛି ତମର ଜା ଭୋଜି ରାଧୁଛନ୍ତି ବୋଲି ଆମେ ଜାଣିନୁ କାହିଁ।
ଏଥର ଆପଣଙ୍କର କିଛି ଭୋଜି ହେଲେ ଡାକିବେ।
ହଁ ହଁ ନିଶ୍ଚିତ ନ ଡାକିଲେ ହବ। ଚିହ୍ନା ଜଣା ଲୋକଙ୍କୁ ଡାକିବା କଥା ନା ଆଉ ପରିଚିତ ହେଲେଣି ଆମେ। ତ ନିହାତି ଡାକିବା ଏରେ ମୁଁ ଶୁଣୁଥିଲି କଣ ତମ ଗାଁ ଆଡେ ପାଣି ବେଶୀ କଣ ନାହିଁ ପାଣିର ସମସ୍ୟା।
ଆମ ଗାଁରେ ପାଣିର ସମସ୍ୟା ପ୍ରବଳ।
ମାନେ କଣ ପାଣିର ସମସ୍ୟା ଜମା ପାଣି ନାହିଁ ନା ଆଉ ପାଣି ଥାଇକି ବି ଅସୁବିଧା?
ମାନେ ପାଣି ଥାଇକି ବି ଅସୁବିଧା।
ପାଣି ଲୋକଙ୍କୁ ମୂଳରୁ ପିଇବାକୁ ମିଳନି ତମକୁ ପାଣି ଖାଇକି ଅସୁବିଧା। ଖାଇବା ପାଣି ଗୋଟେ ପିଇବା ପାଣି ଗୋଟେ ଏମିତି ଅଛି?
ହଁ ମାନେ ଯଉ ଯଉ ପାଣି ଟାରେ ରନ୍ଧା ହବ ସେଇ ଏଇଟା ପୁଣି ଭଲ ପାଣି ହେବା ଦରକାର ନା ନାଇଁ। ଆମ ଗାଁ ରେ ଏମିତିକା ପାଣି ଅଛି ଯେ ସେଥିରେ ମାନେ ଭାତ ରାନ୍ଧିବେ ଯଦି ସେ ଭାତ ଗୁଡା ମରି ଯାଉଚି।
ହଁ।
ମାନେ ଆମ ଗାଁ ରୁ କିଲୋ ହଁ ନା ରହୁନି ଅଧିକ ସମୟ ଆଉ କିନ୍ତୁ ଖରା ଦିନେ ପୁରା ମାନେ କିଛି ବି ରହୁନି।
ଏମିତି ହେଲେ କେମିତି ହବ?
ଆମ ଗାଁ ରୁ ସ୍ତ୍ରୀ ଲୋକ ମାନେ ଗୋଟ ଟେ କିଲୋମିଟର ଚାଲି ଚାଲି ଯିବେ। ପାଇପ ଲାଇନ ସୁବିଧା ଅଛି କିନ୍ତୁ ପାଣି ସେଥିରେ ଆସୁନି ଠିକ ଟେ।
ଆଉ?
ନାଇଁ ନାଇଁ ଆଜି ଆସିଲା ନା ଦଶ ଦିନ ପରେ ଆସିବ ଆଉ। ସେୟା ଗାଁ ଗହଳି ନା ଅବହେଳା ସବୁଥିରେ।
ଆଚ୍ଛା ଆଛା। ହଁ ଏମିତି ହେଲେ ଆଉ
ପିଇବା ପାଣି ବି ଭଲ ନାହିଁ। ହୁଁ ମାନେ
ପିଇବା ପାଣି ଭଲ ନାହିଁ ବୋଲେ ତାକୁ ତାକୁ ଆଣିକି ଛାଣିକି ତାକୁ ଫୁଟା ଫୁଟି କରିକି ପିଇବା କଥା।
ହଁ ସେଇ କନା ବାନ୍ଧିକି ଛାଣିକି ଆଣିକି ପିଆ ହଉଚି ଆଉ କଣ କରିବୁ।
ଆଉ କଣ କରିବା?
ଆମ ଗାଁ ଲୋକ ଯାଇକି ଗୋଟ
ହ ଏବେ ତ ଆମର କଣ ବସୁଧା ନା ମହାନଦୀ ଜଳ ଯୋଜନା ଚାଲିଚି ସେଇଥିରେ ବା ଅଳ୍ପ ଦିନି ଭିତରେ ପାଣି ବୋଧ ପଳେଇଆସିବ।
ହଁ ସେଇ କାମ ହଁ ସବୁଆଡେ ଚାଲିଚି। ଆମ ଗାଁ ରେ ବି ଚାଲିଚି ସେଇ କାମ କିନ୍ତୁ ଅଧା ଛି ହେଇଯିବ ବୋଧେ। ହେଇଯିବ ଯେ ପାଣି ଆସୁଚି ନା ନାଇଁ ଦେଖ।
ଓହୋ ଆଉ ରାତି ବେଶି ତ ହେଲାଣି ଆଉ କଣ କଣ କରିବା ଆଉ। ହଁ ହଉ।